ହାଲୋ।
ହଁ।
ଟିକେ ଆଢବଭାସ୍ ଟିଚିଙ୍ଗ୍ ଦେବେନେହିଁତ?
ଆଢଭାନସ୍ ଠିକ୍ ସେ ଆସୁଚି ତ ଶୁନା ଯାଣିଥିବେ ଠିକ୍।
ହ ଉ।
ଆପଣଙ୍କ କଥା ଟା ଟିକେ ଶୁଭୁନି?
ଆଉ। ହଁ ଆଉ ଥରେ କୁହନ୍ତୁ ତମ ଭୟେସେ୍ ଟା ଟିକେ ଡାଉନଶୁବୁଚି।
ଆଛା କଲ ଟା କଟିଗଲ ଆଉ ହବନି ନା ହଉନି। ମୁଁ ତତେ ରାଖିଦେ ଵି ରାଖି କୁ।
ଆଉ ପଞ୍ଚଦିନି।
ଏଇ ବସିଥିନି ଦଶ ମିନିଟ୍ ଝିଅ ପାଖରେ ସେଇଥିନି।
ଆଉ ରାଜ୍ୟରେ ରଜନିତି ପ୍ଲାନ ପୁଣି କଣ?
ରାଜ୍ୟରେ ରଜ ଏବର୍ଷ ଆଛି। ନାଇଁ ଏମିତି ଘରେ ବନେଇବା ପାଇଁ ଆ ବସେ ନେଚୁ ଆଉ।
ହୁଁ।
ତମେ କଁ କରୁଛ।
ହୁଁ। ଏଇଟା ଆସ୍ତେ। କାଲି ଘରକୁ ଯିବି।
ଉଁ ହୁଁ ମିଶି ଗଲଣି।
ହୁଁ ଆଉ ସବୁ ମର୍ଣିିଂ ରେ ଦଶଟା ସାଢ଼େ ଦଶଟା ବେଳେ ଖାଇଥିଲି। ଦଶଟା ବେଳେ ଖାଇଥିଲି।
ଉଁ ହୁଁ ଆଉ ଏଇନା ଆଉ ଖାଇନାହାନ୍ତି।
ନାଁ ହୁଁ ହୁଁ ହୁଁ ଖାଇବି ଯାଇଁକି ଦିଟା ବେଳେ।
ହୁଁ ହଉ ଆଉ ଦେହ ପହା ଭଲ ଅଛି।
କଁ କହିଲେ।
ମୁଁ କହଲି ଦେହ ପାହ ଭଲ ଅଛି।
ହଁ ଭଲ।
ଆଉ ଘ ହଁ ମୋର ଭଲ ଅଛି।
ଆଉ ରାଜ ସପିଙ୍ଗ ସରିଲାଣି।
ହଁ ସରିଲାଣି। ହଁ ଏ ଯୋଉ ଏଇ ଦିଦି ପୂର୍ବ ରୁ ଯାଇଥିଲି। ଏଇ ସେଇ ସଟ୍ କୃତି କୁ ଜିନ ରଜ ଯୋଗୁ ଷ୍ଟେନ ଚାଲିଚି ଆଉ
ହୁଁ।
ତମେ କରି ସାରିଲଣି ରଜ ସପିଙ୍ଗ।
ମୁଁ ମାର୍କେଟ ରୁ ଆଜି ଯିବି ଆଣିବା ପାଇଁ ଆଉ ଅନଲାଇନରେ ଆସିଛି।
ରଜରେ କୁଆଡେ ଯିବା ପାଇଁ ପ୍ଲାନିଂ କରିଚ ନା ନାଇଁ।
ହଁ ଏଇ ନନ୍ଦନକାନନ ଯିବାର ଅଛି। ଖରା ଦେଖିବା କୋଉ ଭଳିଆ ହଉଛି ଖରା ତ ଯୋଉ ଭଳିଆ ହଉଛି ଘରୁ ବାହାରି ହବନି।
ହୁଁ ଖରା ତଷଯୋର ହଉଛି ତଥାପି ଯେମତି। ବର୍ଷା ପବନ ଏଇ ଦି ଦିନ ହେଲା ହଉଛି ଏଇ ସବୁ ପାଗ ଭଲ ଦେଲେ ଯିବି ବୁଲିକି ଆସିବି ହାରି ଆଉ।
ହଁ। ଆଗରୁ ତ ଭଲ। ନରମ ପାଗ ଦଉଥିଲା ଏବେ ରଜ ଯେମିତି ପାଖେଇ ଆସିଲା ସେମତି ସେମିତି ଖରା ହଉଛି।
ହଁ ମଝିରେ ମଝିରେ ଭଲ ମଝିରେ ଦଉଛି ପାଗ ତାପରେ ପୁଣି ଖରା ପା ସେ ଯୋଉଠି।
ହୁଁ ହଁ।
ହଁ। ଆଉ ଆପଣଙ୍କ ମାନେ ଗାଁ ରେ ରଜ କେମିତି କଣ ହୁଏ।
ନାଇଁ ସେମିତି ବେଶୀ କିଛି ନହିଁ ଆମର ଖାଲି ନର୍ମାଲ ଦୋଳି ପଡେ। ଏମତି ନୂଆ ଡ୍ରେସ ପିନ୍ଧିକି ଯାଉ ଦୋଳି ଖେଳିକି ବୁଲିକି ଆସୁ। ନହେଲେ ଆମେ ବୁଲିବାକୁ ଯାଉ ଯୋଉ ଯୋକଡିଆ ଆଡେ ରାମରଜା।
ହୁଁ।
ସେଠି ମାମୁଁଙ୍କ ଘର ତାଙ୍କ ଘରେ ରହିକି ବୁଲୁ।
ଉଁ ହୁଁ।
ଆଉ ତମର କଆଡେ ପ୍ଲାନିଂ ଅଛି।
ଆମର ମୁଁ ଆମ ଏଇ ପାଖ ଗାଁ। ହୁଏ ବୁଲିବାକୁ ଯିବି ଆମ ଗାଁ ରେ ବୁଲିବୁ ସାଙ୍ଗସଥି ହେଇକି ବୁଲିବୁ ଆଉ।
ହୁଁ ହୁଁ ଭଲ ହଁ ଆଉ ରଜ ତ ଏମିତି ଆସିବ ଏମିତି ପଳେଇବା ଜଣା ପଡିବନି।
ସେଇ ତିନି ଦିନ ଆସିବ ପୁଣି ତିନି ଦିନ ଯିବ ଭାରି ପୁଣି ଆର ବର୍ଷ କୁ ଅପେକ୍ଷା କରିଥିବ।
ଜଣ ଅଛନ୍ତି ବାପା ମା
ହଁ ସମସ୍ତେ ଭଲ ଅଛନ୍ତି। ଘରେ ସବୁ ଭଲ। ତମର ତମ ଦେହ ଭଲ ଅଛି ନା?
ହଁ ମୁଁ କିନ୍ତୁ ଭଲ ଅଛି ଘରେ ସମସ୍ତେ ବାପା ମା ମାନେ ଭଲ ଅଛନ୍ତି। ଆଉ ଏବେ କଣ କରୁଚନ୍ତି ଆପଣ?
ସେଇବା ଯାଇ ମାର୍କେଟ ରୁ ଆସି ଘରେ ବସଛି ଆଉ।
ନା ପଢାପଢି କେ କେମିତି କଣ ଚାଲିଚି କଣ ପଢିଚନ୍ତି?
ପଢା ସରିଲାଣି ପ୍ଲସ ଥ୍ରୀ ସରିଲାଣି। ଆ
ପ୍ଲସ ଥ୍ରୀ ସରଲାନା ପ୍ଲସ ଥ୍ରୀ
ଆ ଚବବିଶ ଚବବିଶ ପଚିସି।
ହଁ ମାନେ ହେଇଗଲାଣି ଦି ବର୍ଷ।
ନା ବର୍ଷେ।
ହୁଁ। ଆଉ ୟାପରେ କଣ କରିବେ ପ୍ଲାନିଂ କଣ କରିଚନ୍ତି?
ଏଇ କଣ କୋଉଠି ଜବ ଦେଖିବି ଜବ କରିବା ପାଇଁ।
ହଁ ସେ ୟାପରେ ତ ଆଉ କଣ କରିବା ସେ ଖୋଜିବାକୁ ପଡିବା ପଡିବ ଯାହେଲେ କରିବା କୁ ତ କରିବାକୁ ପଡିବ ତ ଆଉ।
ହଁ ତମେ?
ମୋର ଏବେ ପ୍ଲସ ଟୁ ସରିଲା ଏବେ ପ୍ଲସ ଥ୍ରୀ କରିବି ଆଉ।
ବୁଝିପାରିଲିନି ପ୍ଲସ ଟୁ ସାରିଲା ପ୍ଲସ ଥ୍ରୀ କରିବେ?
ହଁ ପ୍ଲସ ଟୁ ଏ ବର୍ଷ ସରିଲା ଏଇ ଉଁ ହଁ ଏବେ ବାହାରିଚି ରେଜଲ୍ଟ ଯୋଉ
ହୁଁ ଆଛା। ଆଚ୍ଛା। କ କମ୍ପ୍ୟୁଟର
କମ୍ପୁଟର କରିଥିଲି ଟେନ୍ଥ ରେ ଯେବେ ସରିଲା ଯୋଉ ଦୁଇ ହଜାର ଚାବିଶି ରେ ଟେନ୍ଥ ଅ ଯୋଉ କମ୍ପ୍ୟୁଟର କରିଥିଲି ତାପରେ ଆଉ କରିନି ଏବେ ଘରେ ଅଛି ଆଉ। ମୁଁ କରିଦେଇଥିଲି ଟେନ୍ଥ ସରିଲା ପରେ ପରେ।
ଆଉ କଣ କୁହ।
ହୁଁ।
ହେଲା ରଜରେ ପିଠା ଘରେ ସବୁ ପିଠା ମିଠା ପ୍ରିପାରେସନ୍ ହେଲାଣି?
ହଁ ହେଲାଣି ଚାଲାଣି କାଲି ରଜ ଟା ଯେହେତୁ ଚାଲିଚି ଆଉ। ଆଉ ତମ ଘରେ?
ଏଇ ଆଜି ଯାଇ ଫଳ ଧଉଥିଲେ ନଡିଆ ବଡିଆ ବାଡେଇକି ଧୋଇ ଚନ୍ତି।
ପୋଡ ପିଠା ହୁଏନା ନାହିଁ?
କାଇ ନା ପଡ ବି ପୋଡା ପିଠା ହୁଏ କିନ୍ତୁ ସିଜା ପିଠା ସବୁ ପ୍ରକାର ଘି ପିଠା। ଏସବୁ ହୁଏ ଖିରି
ହଁ ସେଇମତି ଆମର ବି ସେମତି ମୁଆ ପିଠା ଆଉ ଏମିତି କାକେରା ପିଠା ଏା ସବୁ କରନ୍ତି ଆଉ
ହୁଁ ହୁଁ ଆଉ ପାନ ଖାଅ ନା?
ହଁ ପାନ ତ ରଜରେ ପୁଣି ପାନ ନ ଖାଇଲେ ହବ କି।
ହୁଁ ହୁଁ।
ଆ
ସାଧା ପାନ।
ହଁ ସାଧା ପାନ।
ହୁଁ ହୁଁ ପାନ ଦୋଳି ନୂଆ ଡ୍ରେସ୍ ଝିଅ ମାନଙ୍କର। ହଁ
ଏଇଟା ତ ବୁଝିହଉନି ଆଏଇଟା ଟିକେ। ଏଇଟା ତାପରେ ଖୁଦରୁ କୁଣି ଏଇଟା ତ ଝିଅ ପିଲଙ୍କର ତ ଦିଟା ନାଇଁ ନାଇଁ କରୁଥିଲେ କରେଇଦେଲେ ଆଉ।
ହୁଁ। ଭାଲୁକାଣି ହେଲେ ଶଇଲା।
ହୁଁ ଇଆ ପରେ ଆସିବ ଖୁଦୁରୁକୁଣି ଆପଣ କରନ୍ତି ନା ନାହିଁ?
ଆଉ ଗୋଟେ ହେଲା କୁମାର ପୂର୍ଣ୍ଣିମା
ହଁ।
କଅଁ କଇଲ?
କଇଲିି ଆପଣ ଖୁଦୁରୁକୁଣି କରନ୍ତି ନା ନାହିଁ।
ହଁ କରେ ଗୋଟେ ପାଳି ପଡିଛନ୍ତି। ସବୁ ଗାଁ ମାନଙ୍କରେ କରନ୍ତି ପାଞ୍ଚ ପାଳି ଲେଖା କରନ୍ତି। ସବୁ ସବୁଦିନ ପୂଜା କରନ୍ତି ଆମର ସେମିତି ନାହିଁ। ଦିନେ କରିକି ଭସେଇ ଦଉ।
ଆମର ଏଇଆଡେ ଆମ ଗାଁଡେ କରନ୍ତି ଚାରିପଳି ଚାରିପଳି ନହେଲେ ପାଞ୍ଚ ବାଳି। କହିଲେ ପାଞ୍ଚ ବଳି କରନ୍ତି। ଲାଷ୍ଟ ବଳେ ପାଞ୍ଚ ପାଳିଟ୍ଟାଙ୍କ କରନ୍ତି ଲାଷ୍ଟ ପାଳି ଶେଷ କୁହ କରନ୍ତି ଆଉ ଏତି ପାଞ୍ଚ ପାଳି ପୁରା ଇଏରେ କରନ୍ତି ଭଲରେ। ଆଉ କୁମାରପୂର୍ଣ୍ଣିମା କରନ୍ତିୁ ନା ନାହିଁ?
ମୁଁ ଆମର ଏକୁଡିଆ ମୁଁ ନା ଏକୁଡିଆ କରେ।
ଆଉ କେହି ନାହାନ୍ତି ଆପଣଙ୍କ ଘରେ ଝିଅ ଭଉଣୀ ଭଉଣୀ?
ନା ଦିଦିଙ୍କ ମ୍ୟାରେଜ ହେଇଯାଇଛି ନା ଆମ ଘରେ ଏକା ମୁଁ। ଏକା କରେ ଆଉ ଗାଁ ଆମର ଗାଁ ହଁ ଆମର ଗାଁ ବି ନାହିଁ ଏକା ଏକା ଯାକରେ।
ହୁଁ।
କେହି ନାହାନ୍ତି ସାଙ୍ଗ ସେମ୍ତି କରିଲା ଭଳିଆ।
ସାଙ୍ଗସାଥି ହେଇକି ଆମେ ଆମର ଏଇଡେ ବି ସେଇ ସାଙ୍ଗସାଥି ହେଇ କରନ୍ତି।
ହୁଁ ସାଙ୍ଗସାଥୀ ମୁଁ
ଭଲ ଲାଗିବ କିନ୍ତୁ ଯେହେତୁ ଘରେ ଯଦି କେହି ନଥିବେ ସାଙ୍ଗସାଥି ନଥିବେ ଏକୁଟଆ ତ କରିଆକୁ ପଡିବ।
ହୁଁ ସେ-ସେ ସାଙ୍ଗସାଥି ହେଲେ ମଜା ଟା ଅଧିକା
ହଁ।
ଆଉ ଘରେ ଟିକେ ନର୍ମାଲ୍ ଘରେ ଏକା-ଏକା କରିବାଟା ତ ଆଉ କଣ ଭଲ ଲାଗିବି କି।
ନାଇଁ-ନାଇଁ।
ସାଙ୍ଗାସାଥୀ ରେ ଯେମ୍ତି କରିବା
ହଁ ଦି ଚାରି ଜଣ ଥିବେ କୁମାର ପୂର୍ଣ୍ଣିମା ଗୋଟେ ରଜ ଗୋଟେ ଆ ଏଇଥିରେ କରିବାକୁ ଭଲ ଲାଗିବ, ଖୁଦୁରୁକୁୁଣୀ ଗୋଟେ।
ବୁଲିବା ପାଇଁ ଭଲ ଲାଗିବ, ଟିକେ ମୁଁ ବୁଲା-ବୁଲିି ଭଲ ଲାଗିବ।
ହଁ।
ହଉ ଆଉ।
ହଁ।
ହଉ ଏବେ କଣ କରୁଚ?
ଏବେ ଏଇ ଜଷ୍ଟ ଶୋଇଥିଲି ଉଠିକି ବସଥିଲି ଆଉ।
ହୁଁ ହୁଁ ଆଚ୍ଛା ହଉ, ଖାଇସାରିଲଣିି?
ହଁ ଯାହା ଗାଧେଇକି ଖାଇଥିଲି, ଆଉ ଖାଇନି।
ହଉ-ହଉ ଯା ତାହେଲେ ଖାଇବ, ମୁଁ ରଖୁଚି।
ହଁ-ହଁ।
ହଉ।
ହଁ।